ହାଲୋ।
ହଁ, ଖୁଡି କଣ କରୁଚ?
ରୋଷେଇ ଚାଲିଚି ଆଉ।
ବ।
ହୁଁ
ଖାଇନ?
ଚିଙ୍ଗୁଡି ଆସିଥିଲା। ବାଛିଲି, ଭାଜିଲି, ତରକାରୀ କଲି। ଦାଦା ଶୋଇଛନ୍ତି।
ଓହୋ ଦାଦା ଖାଇନାହାନ୍ତି!
ଉଠିଲେେ ଖାଇବୁ ଆଉ।
ଓହୋ ଆଉ ଦେହ ଭଲ ଅଛି ନା!
ହଁ ଦେହ ସେଇଭଳିଆ ଆଉ ଔଷଧ ଚାଲିଛି ଆଉ
ଓହୋ ଆଉ ଆସିନାହାନ୍ତି ଭାଇମାନେ
ନାଇଁ ଭାଇ ମାନେ ଆସିନାହାନ୍ତି ଆଉ ସାନ ଭାଇ ଆଜି ଭୁବନେଶ୍ୱର ଯାଇଛି। ବଡ ଭାଇ କାଲି ଆସିବ, ଆଉ ତମର ସବୁ ଖାଇପିଇ ସାରିଲଣି?
ନାଇଁ ପଖାଳ ଖାଇଥିଲି ଆଉ ଖାଇନି।
ଆଉ କଣ ଦେହ ପାା ଭଲ ଅଛି?
ହଁ ଦେହ ଭଲ ଅଛି ଏଇ ଜର ଟିକେ ହେଇଯାଇଥିଲା ଆଉ। ଥଣ୍ଡା ଟିକେ ଅଛି ଆଉ। ନା ରଜରେ କିଣାକିଣି କରିନି ଦେଖିବା ଆଜିିକି କାଲି ଯିବି କଣ କିଣା କିିଣି କରିବି ଆଉ।
ହୁଁ ହୁଁ।
ଆଉ ତମେ ଆଣିଲଣି ଶାଢୀ ପାଢ଼ୀ?
ହୁଁ ଶାଢୀ ଆଣିଛି ସିଲେଇବାକୁ ଦେଇଛି ଆଉ।
ଓହୋ। ଆଉ ଘରକୁ ଯିବନି କି?
ଯିବା ବାହାଘର ଅଛି ଆଉ ଟିକେ କିଣା କିଣି ହବ ପିଠା ପିଠି ହବ। ଚାଉଳ ଭଙ୍ଗା ହେଇକି ଆସିଛି ପାଛୁଡିବି ଭେଦେଇବି ଗୁଡ କରିବି। ଆରିସା ପିଠା କରିବି।
ଉଁ ହୁଁ। ଆଉ କରି କରିି ଏକାଥରେ ଯିବ ଘରକୁ ରହିବ ନା ପଳେଇ ଆସିବ!
ନା ମ ବାହାଘର ଅଛି ରହିବି ନା ଆଉ।
ହଁ। ଆଉ ଦାଦାର ତମର ପଳେଇବ ଆଉ।
ହୁଁ ବାାହାଘର ବେଳକୁ ଛୁଆ ସବୁ ଯିବେ ଆଉ ଆମେ ଆଗୁଆ ପଳେଇବୁ ଆଉ।
ହଁ।
ପୋଡ ପିଠା ହବ ରଜରେ।
ହଁ।
ଦୋଳି ଗାଁ ଦୋଳି ଦେଖୁନୁ ଭଲ ଲାଗିବ।
ହଁ ତମର ସେପଟେ ତ ବଢିଆ ଲାଗେ ଦୋଳି ଫୋଳି ଆଉ। ବୁଲିବ ଆଉ।
ବୁଲିବୁ ରଜରେ ଟିକେ କିଣା କିିଣି ହବ ଭଲ କି ବାହାଘର ଅଛି ରଜରେ ଟିକେ ସବୁ କୋଉଠି ସବୁ। ସୁଯୋଗ ଥିବ କିଣିବାକୁ ସୁବିଧା ସୁଯୋଗ।
ହଁ ଭଲ ତ ମିଳେ ଆଉ ରଜରେ ଆଉ। ପୁଣି ବାହାଘରଟା ପୁଣି ଅଛି ଅଧିକ କିଣା କିଣି ହବ।
ହୁଁ। କୋରାପଟରୁ ଭାଇ ଭାଉଜ ଆଇଲେ ସବୁ ଯାଇ ମିଶିକି କିଣିବୁ ଆଉ।
ହଁ ମାମୁଁ ହରିକା ତ ଆସିବେ।
ହୁଁ।
ଆଉ ଅଂଶୁ ର ପରୀକ୍ଷା ଥିଲା ନା କଣପା।
ହୁଁ ପାପୁ ଅଂଶୁ ଯିବେନି ତାଙ୍କର ପରୀକ୍ଷା ଅଛି। ଆଉ ଚତୁର୍ଥୀ ବେଳକୁ ଯଦି ଯିବେ ଯିବେ ଆସିବେ ଆ।
ହଁ।
ଆଉ ସୁକା ର ବାହାଘର ଯାଇପାରିବେନି। କଣ କରିବା ତିଙ୍କର ସବୁ ଖାଇବେଣି ନା ଖାଇନାଁଇଁ?
ନାଇଁ-ଇ ଖାଇ ବାପା ବୋଉ ହରିକା ଖାଇସାଇଲେଣି ମୁଁ ପଖାଳ ଖାଇଛି ଖାଇନି ଆଉ ଖାଇବି ଆଉ ଟିକେ ଗଲେ ଆଉ।
ଆଜି ଆଇ ତମର ହେଇଛି କଣ ବେ?
ଆଜି କଣ କରିଛନ୍ତି ଘରେ ମୁଁ ପଖାଳ ତ ଖାଇଚି-ଇ କଁ କଇଲ ଶାଗ ଭଜା ଆଳୁ ଭର୍ତା, ଅଣ୍ଡା ଆମ୍ୱଲେଟ ଏଇଆ ଖାଇଚି ଆଉ।
ଆଜି କଁ ଆଇଁଷ ଫାଇଁଶ ଆସନିକି?
ହଁ ଆଉ କଁ କରୁଚନ୍ତି ଆଉ ମୁଁ ଆଉ ରୋଷେଇ ମୁଁ କରିନି ତ ମୁଁ ଆଉ ଜାଣିନେଇଁ ପଖାଳରେ ଖାଇଚି ଏଇଆ। ଗରମ ଯୋଉ ହଉଚି।
ଏଇ ପଖାଳ ଦିଟା ତ ଖାଇଲେ ଭଲ ଲାଗୁଛି ଆଉ କଁ ଭଲ ଲାଗୁଛି?
ହଁ ଏତେ ଜୋର ଗରମ ହଉଚି ଆଉ କଁ କରିବି? ଖରା ଗରମ ଆଉ।
ବର୍ଷା ଟିକେ ହୁଅନ୍ତା ହେଲେ ଭଲ ଲାଗନ୍ତା ଥଣ୍ଡା
ଏ ସବୁଦିନ ହୁଏ କଣ ଆଉ-ଉ କାଲି ଠାରୁ ଆଉ ହୋଉନି। ରେ କୁଅନ୍ତ ବର୍ଷା ହେଲେ ଟିକେ।
ସବୁଆଡେ ବର୍ଷା ହୋଉଛି ଏଇଠିକି ନାଇଁ।
ଓ ଏଇ ଲୋକଙ୍କୁ ମାରିଆ ପ୍ଲାନ୍ କରି
ବର୍ଷା ହେଲେ ଏକାଥରେ ହବ ଆଉ ଭଲ କିଆ।
ହଁ।
ଆଉ ସବୁ ପରୀକ୍ଷା କଣ ଦେଇଥିଲୁ ବା ସବୁ ରି-ଇଁ ଭାଆରିଲାଣି ତମ ତା ଫଳ ପରୀକ୍ଷା ଫଳ ସବୁ?
ନା ପରୀକ୍ଷା ଫଳ ଭାର୍ନି ପରୀକ୍ଷା ସରିନି ବା ଆଉରି ରହିଲେଣିି ପନ୍ଦର ଦିନି ଖଣ୍ଡେ ପିଲାମାନେ ଦୋଉଛନ୍ତି।
ଓ-ଓଉ ଆଉ।
ଆଉ ଆଉ ସମସ୍ତଙ୍କର ପରୀକ୍ଷା ଚାଲିଛି ଏଇନାକେ-ଏ ଦେଢ ମାସେ ଅଛି ସେ ପରୀକ୍ଷା।
ବିକି ଦୋକାନ ଯାଇଛି?
ହଁ।
ଆଉ ଆସିବନି-ଇ ଖାଇଆକୁ?
ଖାଇଆକୁ ଆସିବେନି ମ୍ ନେଇ ଯାଉଚନ୍ତି ତା ପାଇଁ। ପଠଉଚନ୍ତି କା ହାତରେ ଆଉ।
ଅଉ ଓଉ।
ଆଉ କଁ କରୁଚ ଶୋଇଚ?
ଉଁ ଏଇଠି ଗଡ଼ପଡ଼ ହୋଉଥିଲି ଗରମରେ କୋଉ ନିଦ ମାଡୁଛି।
ନା ପା ଉଁ
ରୋଷେଇ ସାରିକି ବଇଚୁ। ଖାଇନି ତ ଦାଦା ଉଠି ନାହାନ୍ତି ଖାଇନାହାନ୍ତି ତପୁ ତ ନାଇଁ ତାର ଭୋନଶ୍ୱର ଯାଇଚି।
ହଁ।
ଖାଇନୁ ଆଉ ଗରମରେ କୋଉ ଖାଇ ହୋଉଚି ଯେ ପଖାଳ ଦିଟା ଖାଇଥିଲି।
ହଁ-ଅ ତାପରେ ତ ଯୋଉ ତର୍କାରୀ ଫକାରୀ ଏଇନା ଖାଇବାକୁ ଇଛା ହବନି।
କାଲି ଲକ୍ଷ୍ମୀ ବାର ଫେରେ ପୁଛାପୁଛି ଧୁଆ ଧୁଇ ହବ।
ହଁ ଘର ପୋଛା ପୋଛିି ଧୁଆ ଧୁଇ ପୁଣି ସିଏ ଗୋଟେ କାମ। ଆନେ ଚାଲିବ ଆଉ।
ଖିଆ ପିଆ ସଇଲେ ସିନା କଁ କରିବୁ।
ହଁ ଏ ଗରମକୁ ସେ କାମ ଭାରି ବିରକ୍ତି।
ହେଁ ହେଁ କଁ କରିବା ସ୍ତ୍ରୀ ଲୋକ
ହଁ ପୁଣି ଯୋଉ ସଫା ସଫି ଇଏ ଶୁଖୁଣି ଯୋଉ କାମ ଏମତି ଚାଲୁଛି ଆଉ କଣ କରିବା। ଆଉ କଉନ କିଣା କିଣି କରିବାକୁ ଯିବା ଆଜି ନା କାଲି ଆଡକୁ ଯିବ।
ଦେଖିବା ଆଉ ଆଜି ତ ଆଉ ଯାଇହବନି କାଲି ତ ଲକ୍ଷ୍ମୀବାରେ। ଶୁକ୍ରବାର ଦିନ ଭାବୁଛି ଯିବୁ ଆଉ। ଏ ଲାଇନ ସବୁବେଳେ ଯାଉଚି ଆାଉଚି।
ଆଉ କଣ କରିବା। ପୁଣି ସିଏ ତ ଜାଣିପାରୁଛନ୍ତି ଗରମ ହଉଛି ବୋଲି କାଟି ଦ ଦଉଛନ୍ତି ଆଉ କଣ କରିବି।
ଆଉ ଟିକେ ଶୋଇ ବସି ଭଲରେ ହଉନି ପବନ ବି ଟିକେ ନାଇଁ। ବର୍ଷା ନାଇ, ପବନ ନାଇ, ଖରା ବେଶୀ ବି ନାଇ କିନ୍ତୁ ଦେଖିଲାଳୁ ଗୁଳୁ ଗୁଳି ଲାଗୁଚି ଗରମ ଯେ ଝଳରେ ବୁଡିଛୁ। ଏଇଥିରେ କଣ ଯାଇକି ବ କିଣା କିଣି କଲା ବେଳକୁ ଦେ ବୁ ଆସିବୁ ବାଧିବ ତେଣି ଦୋକାନ ଭିତରେ ଏତେ ଜଣା ପଡିବନାଇ।
ହଁ ଯିବାକୁ ତ ସେଇଟା ଗୋ
କଣ ରଜ କରିବୁ ଏଇଭଳିଆ ପାଗ କଲେ।
ସେ ଗୁଳୁଗୁଳି ଟା କମାନ୍ତା ଖରା ଫରା ଟିକେ ନ ହୁଅନ୍ତା କାଉଁଳିଆ ପାାଗ କଲେ ଭଲ ଲାଗିବ। ନହେଲେ ଆଉ ଭଲ ଲାଗିବନି।
କେତେ ଜିନିଷ ଆହୁରି କିଣିବାର ଅଛି ଚୁଟରୁ ଫୁଟରୁ କେତେ ଜିନିଷ ଅଛି।
ସେୟାବା। ଆ ବର୍ଷା ପବନ ହେଇ ଯୋଉ ପହର ଦିନ ହେଇ ହେଇନଥିଲା ତମ ଆଡେ ଗଛ ଫଛ ଭାଙ୍ଗିନି।
ହଁ! ଲାଇନ ନଥିଲା ଆଜି ସକାଳୁ ଆଇଚି।
ଓହୋ! ଏତ ସବୁ ଗଛ ଫଛ ଭାଙ୍ଗି ଯାଇଥିବ ସଜନା ଗଛ, କଦଳୀ ଗଛ
ଆମର ଆମ୍ବ ସବୁ ଝଡି ଯାଇଛି।
ଗଛୁରୁ ଆଉ ଜମା ନାହିଁ।
ହଁ ଚଡି ଯାଇ ବୋଉତୁ ଫାଟି ଯାଇଚି ପଡିକି ସବୁ ପାକଳ ହେଇଯାଇଥିଲା।
ଓହୋ!
ରହିଥାନ୍ତା ଏଇକ୍ଷୀଣା କେଡେ ସୁନ୍ଦର ଖାଇଥାନ୍ତୁ।
ଏବେ ସବୁ ଭାଙ୍ଗି ଭୁଙ୍ଗି ଯାଇଥବ ଆଉ। ଆଉ କଣ ଯୋଉ। ଦାଦାଘର ତ ବଡବାପା ଘର କଣ ଗାଡି କୁଆଡେ ଭାଙ୍ଗି ଯାଇଚି କାଚ ଫାଚ।
ହଁ ହଁ କାଚ ଗାଡି ପୁରା ଭାଙ୍ଗିଯାଇଚି ମାଙ୍କଡ଼ ଡେଇଁଙ୍ଗି ଭାଙ୍ଗି ଦେଇଚି।
ଓହୋ! କଣ ଗାଡି କାଚ ଉପରୁ ଡେଇଁଲା ନା କଣ?
ହୁଁ! ପୁରା ଛାତରୁ ଡେଇଁଲା ପା ହାଇ ଜମ୍ପ ଆଉ।
ହୁଁ ହୁଁ
ମାଙ୍କଡ ଦେଖୁନା କେଡେ କେଡେ ହେଇଚନ୍ତି ଡେଇଁ ଡାଇଁ କି ପୁରା ଭାଙ୍ଗି ଭୁଙ୍ଗାଇ ସବୁ ଛତର ଛାଉଳ କରିଦେଇଛନ୍ତି।
ଓହୋ ସେ ଭାଙ୍ଗି ଦେଉଥିବ ଆଉ ସେ ଯୋଉ ଡେଉଚନ୍ତି।
ସେ ତ ତାଙ୍କର ଗୋଡା ଗୋଡି ହଉଚନ୍ତି ଚାରଟା ପାସଣ୍ଟା ମାଙ୍କଡ ଆସିକି ଯେ ତ ମଣିଷ ଛିଡା ହେଲେ ସେ ମାର ଦେବେ।
ହଁ
ଗାଡି ଫାଡି କଣ ଲୋ ମା।
ଏ ମାଙ୍କଡ଼ କୁକୁର ଯାହା ବିି ହଉଜନ୍ତି। ସବୁ ଭାଙ୍ଗି ଭୁଙ୍ଗୀ ଦେବେ‌। ସଜନା ଗଛ କଦଳୀ ଗଛ ଏ ଏ ବର୍ଷା ଟିକେ ଟିକେ। ବର୍ଷା ଉଠଉଛି କାଇଁ ହଉନି ବା ବର୍ଷା।
ଆମର ବି ତ କାଇଁ କାଉଁଳେଇଚି ହେଉନି।
ଟିକେ ହେଇଯାଆନ୍ତା ହେଲେ ବର୍ଷ ଟିକେ ଥଣ୍ଡା ଲାଗନ୍ତା। ଯୋଉ ରଜ ପାଗ ଭଳିଆ ଦେ ରଜ ପାଗ ଭଳିଆ କରୁଚି କିନ୍ତୁ ଗୁଳୁଗୁଳିଟା କରୁଚି ଆଉ।
ସନ୍ଧ୍ୟା ବେଳକୁ ଯଦି ହବ।
ହଁ ତମ ଗାଁ ଆଡେ ତ ନାଚ ଗୀତ ହୁଏ ରଜରେ ନା କଁ।
ଭଲ ନା ଆମର ସିଆଡେ ସବୁ ବଢିଆ ରଜ।
ସଜବାଜ ହେଇି ପୁରା ନାଚ ଗୀତ।
ଆମର ଏ ବର୍ଷ ରଜ ତ ସେ ବଡା ବାପା ମରିଚନ୍ତି ବାଗ ହବ ନେଇ। କିନ୍ତୁ ଏଇ ବାହା ଘରଟା ଅଛି ବୋଲି ଟିକେ ଭଲ ଲାଗିବ ଆଉ ସବୁ ଆସିବେ ଯିବେ ବନ୍ଧୁ ବାନ୍ଧବ। କିଣା କିଣି।
ପିଠାପଣା ବି ହବନି?
ନାଇଁ। ହବନି ତା ଆଗରୁ କିଣି କରି ଖାଇ ଦବା ଆଉ।
ହଁ ତା ଆଗରୁ କରି ଖାଇଦବା ଆଉ। ହଁ। ଆଉ ସେଇଆ ଆଉ କରି କାରି ଖାଇଦବ ଆଉ କଁ କରିବ ଆଗରୁ ଖାଇଦବ ଆଉ।
ହୁଁ ସବୁ ଆସିବେ ନ କଲେ ଭଲ ଲାଗିବନି ଛୁଆ ପିଲା।
ହଁ ଖାଇ ଦେବେ ଆଉ କଁ କରିବା। ହେ ଯା କଁ ଖାଇ ଖୁଇ ଦବ। ଆଉ ଖାଇନ ଦାଦାଙ୍କୁ ଡାକି ଖାଇଦିଅ।
ହଉ ହଉ।
ହଉ।
ଏ ଲାଇନି ପୁ ପଳେଇଲାଣିି।